ହ୍ୟାଲୋ।
ହଁ
ଶୁଭ ସକାଳ।
ଶୁଭ ସକାଳ। କଣ କରୁଛନ୍ତି?
ଏଇ ଶୋଇକି ଉଠିକି, ନିତ୍ୟକର୍ମ ସାରି ଯାଇଥିଲି ଚାଲିବାକୁ।
ଭଲ ବ୍ୟାୟାମ ତ କରୁଛନ୍ତି ସ୍ୱାସ୍ଥ୍ୟ ପାଇଁ ତ ହିତକାରୀ ଆଉ
ହଁ, ମୁଁ ସବୁଦିନ ଚାଲିବାକୁ ଯାଏ ତିରିଶ ମିନିଟ। ଚାଲିବାକୁ ଯାଏ ଆସିଲେ ଗାଧୁଆ ପାଧୁଆ କରି ରୋଷେଇବାସ କରେ, ଠାକୁର ପୂଜା କରିକି
ତାପରେ ଖାଇବା କେତେବେଳେ ଖାଆନ୍ତି? ଠାକୁର ପୂଜା ସାରିକି ଖାଉଥିବେ।
ହଁ ଠାକୁର ପୂଜା ସାରିଲେ
ଆଜି କଣ ଗାଁରେ ଅଛନ୍ତି ଆଉ ଯାଇନାହାନ୍ତି ନା?
ନାଇଁ ମୁଁ ଏବେ ବାପ ଘରେ ଅଛି। ଯିବି କାଲି ଶାଶୁ ଘରକୁ ଯିବି।
ଆ ଶାଶୁଘର ଯିବି କାଲି ଯାଇଥିଲି ସେଥିପାଇଁ ବଜାରକୁ। ଆଣିଲି ସବୁ ଲୁଗାପଟା ଆଣିଲି, କସ୍ମେଟିକ ଜିନିଷ ସବୁ ଆଣିଲି। ପିଠା ପିଠା ସବୁ ଘରେ ବନା ହେଇଛି ସବୁ, ଶାଢୀ ଆଣିଲି। ସୂତା ଲୁଗା ଚାରିଟା ଆଣିଲି।
ସେଇଟା ପାଖରେ ବଜାର ଅଛି ନାଇଁ?
ହଁ, ପାଖରେ ବଜାର ଅଛି। ଗୋଟେ ଦି କିଲୋମିଟର ହବ, ସେ ଯାଇଥିଲି ସେଇଠି।
କେମିତି କଣ ଶାଢୀ କେତେ ରେଟ ରେ, କେମିତି କଣ ଅଛି?
ଶାଢୀ ଆଣିଲି ଦିଟା, ଗୋଟେ ଆଣିଲି ପିଙ୍କ କଲର ଶାଢୀ ଗୋଲାପି। ଶାଢୀ ଟା ପିଙ୍କ କଲର ବ୍ଲାଉଜ ଟା ମେରୁନ୍ କଲର ଅଛି। ଏ ସବୁ ମୋତି ମାଳି ଧଳିଆ କରେ ମୋତି ମାଳି କାମ ହେଇଛି। ବ୍ଲାଉଜ ଟା ବି ଏମ୍ବ୍ରଡରୀ କାମ ହେଇକି ଭି କଟ ଆଗଟା ଭି କଟା ହେଇଛି।
ଭଲ ଲାଗୁଛି ଶାଢୀ ଟା ଆଉ ଗୋଟେ ସବୁଜ କଲର ଶାଢୀ ଟେ ଆଣିଲ। ତା ଭିତରେ ସବୁ ହେଇଛି ପିଙ୍କ। କଲର ର ସବୁ କାମ ହେଇଛି ଏମ୍ବ୍ରୋଏଡରୀ କାମ ହେଇଛି।
ମୁତି ଧଡିରେ ସବୁ ମୂର୍ତ୍ତି ମାଳି ଲାଗିଛି ଗୋଟେ ଗୋଟେ। ଆଉ ଭିତର ଟା ସବୁ ଏମ୍ବ୍ରୋଏଡୋରୀ କାମ ହେଇଛି। ପିଙ୍କ କଲର ର ସେଇ ପିଙ୍କ କଲର ର ବ୍ଲାଉଜ ଟା ବି ପିଙ୍କ କଲର
କେତେ ପଡିଲା ସେ ଗୁଲାପୀ କଲର ଟା?
ଗୋଲାପୀ କଲର ଟା ପଡିଲା ପଚିଶ ଶହ କୋହୁଥିଲା ନେଲା ବାଇଶ ଶହ ନେଲା। ସବୁଜ କଲଟା ନେଲା ଉଣେଇଶ ଶହ ଟଙ୍କା ନେଲା।
ଆଉ କଟନ ଶାଢ଼ୀ କେମିତି କଣ ରେଟ୍ ସେଠି।
କଟନ ଶାଢୀ ଆଣିଲି, ଏବେ ଯୋଉ ବାହାରିଛି ପଟ୍ଟଚିତ୍ର ଶାଢୀ ସେଥିରୁ ଦିଟା ଆଣିଲି।
କଟନ ଶାଢ଼ୀ ଛଅଶହ ଲାଖେ। ଛ ଶହ ଆଉ ଗୋଟେ ସାତଶହ ଏମିତି। ମିଶେଇ ମିଶାଇକି ଆଣିଲି ଆଉ ଦିଟା ଆଣିଲି। ସମ୍ବଲପୁରୀ ଟାଇପ ର ଗୋଟେ ଆଣିଲି। ଓଡିଆ ବର୍ଣ୍ଣମାଳା ଲେଖା ହେଇଛି ଗୋଟେରେ। ଆ ସମ୍ବଲପୁର ପାଟନ ଅଛି ଗୋଟେ ଆଉ ପଟ୍ଟଚିତ୍ର ଦିଟା।
ପିନ୍ଧିବା ପାଇଁ ବହୁତ ଭଲ ଲାଗେ ପଇସା ଗଲେ ଯାଉ ପଛେ ପିନ୍ଧିବ ଆଉ।
ଏଇଟା କଟନ ଟା, ସମ୍ବଲପୁରୀ ପ୍ରିଣ୍ଟ ହେଇଛି କଣ ସମ୍ବଲପୁରୀ ନୁହେଁ ମେ ପୁରା ସମ୍ବଲପୁର ନୁହଁ କ କଟନ ସୂ ତା ଲୁଗା ଟାକୁ ସମ୍ବଲପୁରୀ। ପ୍ରିଣ୍ଟ ଦେଇଛନ୍ତି ଆଉ।
ଅ ଖଡି ପ୍ରିଣ୍ଟ ସେଟା ହେଇଥିବ।
ହଁ।
ନାଇଁ ଏମିତିରେ କ କଟ ଏଇ ନର୍ମାଲ ଆମେ ଯଉ ପିନ୍ଧୁଛନ୍ତି ଏ ଯୋଉ ଅଲଗା କପଡାର ଡ୍ରେସ୍ ଅପେକ୍ଷା ସେ ଯୋଉ କଟନ ସମ୍ବଲପୁରୀ ପିନ୍ଧିଦେଲେ ସେ ଯେମିତି ବି ହେଇଥାଉ। କମ୍ଫର୍ଟେବଲ ପୁରା ଲାଗୁଛି।
ସମ୍ବଲପୁରୀ ଟା ଭଲ ଲାଗେ, ଯେତେ ପର୍ଯ୍ୟନ୍ତ ତମେ ପୁରୁଣା ହିଁ ହବନି ସେ ଯେତେବେଳେ ପିନ୍ଧିବ ବି ସେଇ ତା କ୍ୱାଲିଟି ଥିବ।
ହଁ ତେଣୁ କୋଉ କ ପଡ଼ାରାରେ ତମେ ଯଦି ପଇସା ଖର୍ଚ୍ଚ କରିବା ପାଇଁ ଚାହୁଁଛ, ତାହେଲେ ସମ୍ବଲପୂରିରେ କରିବା ଦରକାର। ନାଇଁ ଅଲଗା ବି ପିନ୍ଧିବ ଅଲଗା ବି ଡିଜାଇନ ଷ୍ଟାଇଲ ପିନ୍ଧିବ। କିନ୍ତୁ ସମ୍ବଲପୁରୀ ବି ଦି ଚାରି ଖଣ୍ଡ ରଖିଥିବା କଥା ଆଉ।
ସମ୍ବଲପୁରୀ ମୁଁ ଆଣିନି କେବେ, ଏବେ ଆଣିବି ବୋଲି ଭାବୁଛି ପଇସା ବେଶ ବୋଲି ମୁଁ ଆଉ ଆଣିପାରୁନି।
କଟନ ଗୋଟେ ନହେଲେ ଚେଷ୍ଟା କରନ୍ତୁ ଆଗ କଟନଟା ଆଣ। ତାପରେ ଭଲ ଲାଗିଲେ ପୁଣି ଏଠୁ ଅଲଗା ଅଧିକା ରେଟ କୁ ଯିବ।
ଏଥର ଆଣିବି ଗୋଟେ ସୂତା ଲାଗା ସ ସୁତା ଲୁଗା ଟେ ଆଣିବି କ ସମ୍ବଲପୁରିର। ମୁଁ ଭାବୁଛି ସମ୍ବଲପୁରୀ କାଇଁ ଏତେ ପଇସା ଦେଇ ଗୋଟେ ଆଣିବି। ତା ଭିତରେ ତ କେତେ ଶାଢୀ ହେଇଯିବ ମୋର ସେଇଆ ଭାବିକି ମୁଁ ସମ୍ବଲପୁରୀ ଶାଢୀ ଆଣୁନି।
ହଁ ସେଇଟା ବି ସତ କଥା, ସେଥିରେ ଗୁଟେ ହେଲେ ଏଥିରେ ପାଞ୍ଚ ଖଣ୍ଡ ହେଇଯିବ। ଲୁଗା କଟନ୍ ଏ ଯୋଉ ତାପରେ କିନ୍ତୁ ସମ୍ବଲପୁରୀ ଟା ସମ୍ବଲପୁରୀ ନା‌ ଆଉ।
ହଁ ସେଇଟା ପିନ୍ଧିଲେ। ସୁନା ଗହଣା ତ ଆଉ ବିଶଷ କରିହବନି, ଏଥର ସମ୍ବଲପୁରୀ ଶାଢ଼ୀ କିଣିକି। ପିନ୍ଧଦେଲେ ଲୋକ କହିବେ ହାଁ ପଇସା ଅଛି।
ଆଉ କଣ ଆଣିଲେ କିଣିକି ନବା ପାଇଁ।
ଆଉ ଆଣିଲି। କସ୍ମେଟିକ ଜିନିଷ ସବୁ ଆଣିଲି କ୍ରିମ ପାଉଡର ସର୍ଫ ସାବୁନ ତେଲ। ହଁ।
ଚୁଡ଼ି ଏବେ ତ ଭଲ ଆସୁଛି ଯୋଉ ତୋ ପଥର ବସା ଚୁଡି ଦେଖିବ କେତେ ସୁନ୍ଦର ସୁନ୍ଦର ଆସୁଛି।
ହଁ ସେଇ କାଶ୍ମୀର ଚୁଡ଼ି ମୁଁ ଆଣି ନଥିଲି ଆଗରୁ ଯୋଉ ବାହାରିଥିଲା ଏବେ ଏଇଥର ଆଣିଲି। କାଶ୍ମୀର ଚୁଡ଼ି ଆଉ ସବୁ ଷ୍ଟୋନ୍ ସଲ ଚୁଡ଼ି। କେତେ ପ୍ରକାର ଚୁଡି ଆଣିଛି। ୱାନ୍ ଗ୍ରାମ ର ଗୋଟେ ଆଣିଛି। ପାଲା ପଲା ଯୋଉ କୁହନ୍ତି ସେଇରା ଆଣିଛି।
ଆଚ୍ଛା ହାତ ପାଇଁ ଚୁଡ଼ି ଚୁଡ଼ି ପଲା।
ହଁ, ଚୁଡି ଟା ଛଅଶହ ଟଙ୍କା ପଡିଲା ଯେଉ ୱାନ୍ ଗ୍ରାମ ଚୁଡ଼ି ଟା ସେ ଛଅଶ। ଟଙ୍କା ପଡିଲା।
ସେଇଟା ଆଉ କଣ ଚେଞ୍ଜ ହବ ନା ନାଇଁ କେବେ ଯୋଉ ଦିନ କଲର ଗଲା କି କଣ?
ନାଇଁ ଚେଁ ହବନି ସେଇଟା ଦେଲେ ଯାହାଠୁ ଆଣିଛ ତାକୁ ଦେଲେ ସେ ପୁଣି ଥରେ ସୁନା ପାଣି ପେଇକି ଦବ। ନୂଆ କରିକି।
ଭଲ ତ ତାହେଲେ ଅଛି ଆଉ କିଛି ପଇସା ପଡ଼ିବନି।
ନାଇଁ, ସେଇ ପଇସାରେ ସେ ସେତିକି ଦବ।
ତାହେଲେ ଏମିତି ରେ ବି ଯୋଉ। ରୂପା ଅଳଙ୍କାର କୁ ଦେଖିବ ସୁନା ପାଣି ପିଉଛନ୍ତି ସେଟା ବି ସୁନା ପରିକା ଦେଖ ଦେଖା ଯାଉଛି ସେଇଟା ପୂରା ପିନ୍ଧିଲ ଭଲ ଲାଗିବ। ରୂପାକୁ ରୂପାର ହେଲା, ସୁନା ପାଣି। ବର୍ଷକୁ ଥରେ ରୂପା ଇଁତି କଁ କରିବା କହିଲ ସଂ ଶଖା ଚୁଡି ବନେଇ ଦିଆହବ ବାଲା ଯୋଉ ଚୁଡି ଆସୁଛି। ରୂପାର ଚୁଡ଼ି ବନେଇଦବା ହେଇଥିରେ ସୁନା ପାଣି ବର୍ଷକୁ ଥରେ ଥରେ ସୁନା ପାଣି ପେଇଦବ ସୁନା ନାଖେ ଦେଖାଗଲା ଆଉ। ଚୁରି ହେଲେ ବି ଟେନସନ ନାହିଁ ଯାଇ ଯାଏ ପାଞ୍ଚ, ସାତ ହଜାର କି, ଦଶ ହଜାର ଯିବ। ମୁଁ ଭାବୁଛି, ଏ ଏବେ। ଏମିତି କରିବି ଆଉ ତ ସୁନା ଡେଲି ୟୂଜ ଯୋଉ ଶଙ୍ଖା ଗୁରା ଲାଲି ଶଙ୍ଖା ମୋର ହାତରେ ଭାଙ୍ଗି ଯାଉଛି। ଦିଟା ଭାଙ୍ଗିଗଲାଣି ଏବେ ଦିଇ ତିନି ମାସରେ ଦିଟା ଭାଙ୍ଗି ଗଲାଣି କେତେ ଚେଞ୍ଜ କରୁଥିବ।
ହଁ, ଚୁଡ଼ି ଯେତେ ଚେଞ୍ଜ କଲେ ସେ ମେକିଂ ଚାର୍ଯ ଯିବ
ପ୍ୟାକିଂ ଚାର୍ଜ ସବୁ କଥା ସବୁ ଜିନିଷ ଅଛି ତେଣୁ ମି ସେଇ। ରୂପାଚୁଡ଼ି ବାଲା ଯୋଉ ରୂପାଚୁଡ଼ି ଉପରେ ଆସୁଛି। ସେଇ ରୂପା ଚୁଡ଼ି ଆଣିକି ସେଇଥିରେ ସୁନା ପାଣି ପଇଦେବି। ବର୍ଷକୁ ଥରେ ସୁନା ପାଣି ଯୋଗୁଁ ସେ ଯେତେ ନେଲେ ନଉ ପଛେ ସେଇଟା ଡେଲି ୟୁଜ କରିବା ପାଇଁ ମତେ ସୁବିଧା। ସେଇଟା ଭାବୁଛି ଏଥର ସେମିତି କରିବି ଆଉ ରୂପା ବଳା ଆଣିକି ସେଥିରେ ସୁନା ପାଣି ଦେଇ ପେଇବି। ଆଉ ଏମିତି ସୁନା ପିନ୍ଧିବନି। ମୋର ଭାଙ୍ଗି ଯାଉଛି। ମୋ ଦେହରୁ ଯାଏନି ଏଇ ଚୁଡି ଯାଏନି ଏମିତିରେ ଏଇ ଯୋଉ। ଶଙ୍ଖା ଚୁଡ଼ି, ଲାଲି ଶଙ୍ଖା ଚୁଡ଼ି, ଦିଟା ଭାଙ୍ଗି ସାଇଲାଣି।
ସେଇଆା କର, ନହେଲେ କିଣା ଆଣି ପିନ୍ଧ, ସୁନାକୁ ରଖିଥାଅ, କୁଆଡେ ଗଲେ ପିନ୍ଧିକି ଯିବ।
ହଁ ସେଟା ଯେ
ଡେଲି ପିନ୍ଧିବା ପାଇଁ ସୁନା ପିନ୍ଧିଲେ ଏ ଭାଙ୍ଗିଯିବ ଘର କାମ ତ ନିହାତି ସ୍ତ୍ରୀ ଲୋକଙ୍କୁ କରିବାକୁ ପଡିବ।
ହଁ ହଁ
ପିନ୍ଧା ପିନ୍ଧିରେ ସବୁ ଭାଙ୍ଗି ଯାଉଛି ଆଉ।
ସେଆ କରିବାକୁ ପଡ଼ିବ। ରୂପା ଶଙ୍ଖା ଆସୁଛି ଆଉ କୋଟେ ଗୋଟେ ମୁଁ ଦେଖିଥିଲି ରୂପା ଶଙ୍ଖା। ଏଇ ଲାଲି ଶଙ୍ଖାରେ ବି ରୂପାର ଲଗଉଛନ୍ତି ବାରଶହ ନା ତେରଶହ ଟଙ୍କା ଥିଲା। ଆ ଦେଖୁଥିଲି ଗୋଟେ ଇଏରେ। ମୁଁ ଆଉ ଧ୍ୟାନ ଦେଇନି ମଗେଇବି ବୋଲି ଭାବିନଥିଲି ମୁଁ କହିଲି ହଁ ମଁ ସୁନା ତ ପିନ୍ଧୁଛି। କଣ ରୂପା ପିନ୍ଧିବି? କିନ୍ତୁ ଏବେ ଯୋଉ ଭାଙ୍ଗିଗଲାଣି ଆଉ ସୁନା ଏବେ ଚେଞ୍ଜ କରିଥିଲି ପୁଣି ଥରେ ଏଇନେ ଚେଞ୍ଜ କରି ଯିବି। କାହିଁକି ଇଏ ଏତେ କରିବ ପଇସା ବର୍ବାଦ? ସେତିକିରେ ସୁନା ହେଇଯିବ ଆଉ ଗୋଟେ। ସେଇ ରୂପା ଟା ଆଣିକି ପିନ୍ଧିବା ଭଲ ଆଉ ତାପରେ ସୁନା କିଣିବା ପାଇଁ ପଇସା ତ ଯାହା ସବୁ ନ କିଣିବା ଭଲ କମ କିଣିବା କଥା।
ସୁନା ଆଉ କଣ ମଧ୍ୟବିତ୍ତ ପରିବାର ଲୋକ ଆଉ କିଣିପାରିବେ? ଯେ ସେମିତି ପଇସା ଥିବ, ସେ ଆଣିବ, ଆଉ ସୁନାକୁ ତ ଡର ଲାଗିଲାଣି। ଯେତିକି ରେଟ୍ ହେଲାଣି ସୁନା।
ହଁ ସେଠି ଅଛି କି ନାହିଁ ଯୋଉଁ ଓ ମାନେ ମାର୍କେଟରେ ଆଉ ଖାଲି ଲୁଗା ଦୋକାନ ଅଛି ଆଉ ସଜାସଜି ଜିନିଷ ଅଛି ଆଉ କିଛି ନାହିଁ ସେମିତି।
ହଁ ଘରେ ମିଠା ବିଠା ତ ଘରେ ବନା ହେଇଛି ସବୁ ପ୍ରକାର ଦୋକାନ ଅଛି ମୋର ଯାହା ଦରକାର ମୁଁ ଆଣିଲି ଶାଢୀ ସେଇ କସ୍ମେଟିକ ଜିନିଷ ଚୁଡି ଫୁଡି ସବୁ ଆଣିଲି ଆଉ ପୁଅ ପାଇଁ ଡ୍ରେସ ଆଣିଲି ତାର। ଡେଲିୟୁସ୍ ପାଇଁ ତିନି ଚାରିଟା ଆଣିଲି ଆଉ ଭଲ ଜିନ୍ସ ରୁ ଆଣିଲି ଦିଟା ତା ପାଇଁ ଆଣିଲି ସ୍କୁଲ ଯିବ ତ ଆରମ୍ଭ ହବ ଏହା ପରେ ଘରକୁ ଗଲେ ସ୍କୁଲ ଯିବ। ଆଉ ବ୍ୟାଗ୍ ଫ୍ୟାଗ୍ ଥଉଥିଲା ଖାତା ସବୁ ନେଇ ଆସିଲି ଏକାଥରେ।
ଫାଙ୍କା ଅଡିଓ ମୁଁ ବି ଯାଇନି ମୁଁ ବି ସ୍କୁଲ ଖୋଲିବ ତାବେ ପୁଣି ଆଉ କେତେଦିନ ବନ୍ଦ ହବ। ମୁଁ ବି ଆଉ ଦିଇ ଚାରି ଦିନ ଭିତରେ ଯାଇକି ଆଣି ପକେଇବି ସବୁ ଯାହା ଯାହା ଦରକାର ଅଛି
ସ୍କୁଲ ଖୋଲିବ ଏବେ ଚାଲିବ ସେ ପୁଣି ଖାତା ପେନ୍ ବହି କେ ପେନସିଲ ରବର।
ଫାଙ୍କା ଅଡିଓ।
ଚାଲିବ ଏଇନୁ।
ଫାଙ୍କା ଅଡିଓ।
ଆଉ ସ୍କୁଲ ଡ୍ରେସ ନଥିଲା ଚିରି ଯାଇଥିଲା ତ ସ୍କୁଲ ଡ୍ରେସ ତା ପାଇଁ ଗୋଟେ ଆଣିଲି ଦିଟା ହଳ। ଧଳାଟେ ଆଉ କଳାଟେ ଆଣିଲି ସାର ଶିଶୁ ମନ୍ଦିର ଯାଉଛି ତ।
ଭଲ ସୁଷୁମନ୍ଦିରରେ ଦେଇଛନ୍ତି।
ହଁ। ହ ଆଉ ଘରେ କିଏ ଅଛନ୍ତି?
ଘରେ ଅଛନ୍ତି ସବୁ ପରିବାର ସଦସ୍ୟ ସ୍ଵାମୀ ଅଛନ୍ତି ଝିଅ ଅଛି।
ଛୋଟ ପରିବାର।
ହଁ ଛୋଟ ପରିବାର କାରଣ ଆଉ ଶାଶୁଶଶୁର ତ କିଏ ନାହାନ୍ତି ସେମାନେ। ତଁ
ଆଛା
ନଷ୍ଟ ହେଇ ସାଇଲଣି ଆମର ଏମିତି ତିଲ ତମର କିଏ ଅଛ ସବୁ
ଆମେ ହର ପୁରା ଯୌଥ ପରିବାର ରହୁଛୁ। ଶାଶୁ ଶଶୁର ନଣନ୍ଦ ଯା ଦିଅର ସ୍ଵାମୀ ମୁଁ ପୁଅ ପୁରା ଯୌଥ ଫ୍ୟାମିଲି ପରିବାର
ହ ଭଲ ତାହେଲେ ଆଉ ମିଶିକି କାମ କରୁଥିବ ଜଣକୁ ଦେହ ଖରାପ ହେଲା ଆଉ ଜଣ କରିଦଉଥିବ ଆଉ
ହଁ ଭାଇ ବିଶବାସ ସବୁ ହେଇଯାଏ ଆଉ କିଛି ଜଣା ପଡନି କାମ ହଉ ପୁଅ ଡାକିଲାଣି ଯାଉଛି
ହଁ